ହ୍ୟାଲୋ ନମସ୍କାର
ହଁ ନମସ୍କାର ଆଉ ନନା ଭଲ ତି ଭଲ ଭଲ ଭଲ ଅଛି ତମେ କେମିତି ଅଛ?
ମୁଁ ସେଇ ବାସ୍ ଜଗନ୍ନାଥଙ୍କ କୃପା ବଡ଼ ଠାକୁରଙ୍କର କୃପା ରହିଛି ତାଙ୍କ କୃପା ଦୃଷ୍ଟିରେ ଆମେ ସବୁ ଭଲ ଅଛୁ ଆଉ କୁଶଳ ମଙ୍ଗଳ ସବୁ
ଆଚ୍ଛା ଆଚ୍ଛା କଣ ଆଉ କେମିତି ଚାଲିଛି?
ବାସ୍ ସବୁ କିଛି ଭଲ ଚାଲିଛି।
ବ୍ୟସ୍ତବହୁଳ ଜୀବନ ଆଜ୍ଞା ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ କର୍ମ କ୍ଷେତ୍ରର ଅବଲମ୍ବନ ଚାଲିଛି ଅନେକ ପ୍ରକାରର କାମ ଚାଲିଛି ସେ କାମ ବ୍ୟସ୍ତ ଭିତରେ ଖାଇବା ପିଇବା ଆଉ ସବୁ କିଛି ଯେମିତି ଭୁଲି ଯାଇଛୁ।
ଓହୋ ଏମିତି କଲେ କେମିତି ହବ ଖାଦ୍ୟ ପେଅଟା ତ ମାନେ ଆମର ସ୍୍ୱାସ୍ଥ୍ୟ ପ୍ରତି ନିହାତି ଭାବେ ମାନେ ଉପ ଉପଯୋଗୀ ଅଛି। ଦରକାର ବି ଅଛି ଆଉ ଆମେ ତ ଭେଣ୍ଡିଆ ପିଲା ଗୁଡ଼ା ଆମେ ତ ନ ଖାଇଲେ ଶକ୍ତି ହିଁ ମିଳିବନି ଆମକୁ ଖାଇବା ପିଇବା ବି ଯ ଦବ ନା ତମେ ଆଉ।
ତଥାପି ଦେଖିବାକୁ ଗଲେ ଆଜିକାଲି କା ଯୁଗ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି। ଆଜିି ଆପଣ ଦେଖିବାକୁ ଯାଉଛନ୍ତି କି? ଖାଇବା ପିଇବା ତଥା ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆଜିକାଲିର ଗୋଟେ ଟ୍ରେଣ୍ଡ ହୋଇସାରିଛି ଯେମିତି ପ୍ରକୃତରେ ଅସଲି ଖାଦ୍ୟ ଖାଇବା ବ୍ୟାୟାମ କରିବା ସବୁ ପ୍ରକାର ଶାରୀରିକ କାର୍ଯ୍ୟ ବୃତ୍ତି କରିବା ଆଜିକାଲିର ଏକ ମୁଖ୍ୟ ନାମରେ ରେ ପରିଣତ ହୋଇସାରିଛି ଯେଉଁଟାକି ବହୁତ ଖୁସିର କଥା ଲୋକ ନିଜ ମନରେ ବହୁତ ଇଚ୍ଛା ଶକ୍ତି ଗ୍ରହଣ କରିଦେଲେଣି କି ଆଜି ସେମାନେ ଜିମ୍ ଖାନାକୁ ଯାଉଛନ୍ତି। ଆଜି ସେମାନେ ପାକର କୁକୁଡାକ ଫିଲ୍ଡ ପଡ଼ିଆ ଗୁଡ଼ାକ ଯାଉଛନ୍ତି ଯେଉଁଠୁ କୁ ସେମାନେ ଅନବରତ ଦୌଡ଼ୁଛନ୍ତି। କ୍ରୀଡ଼ାରେ ବହୁତ ପରିମାଣରେ ଭାଗ ନେଉଛନ୍ତି ଯେଉଁଟାକି ବହୁତ ବହୁତ ତ ପ୍ରଶଂସନୀୟଟ
ବହୁତ ଭଲ କଥା କିନ୍ତୁ ଯେହେତୁ ଏବେ ନୂତନ ନୂତନ ଭାବେ ଯେହେତୁ ଆରମ୍ଭ କରିଛନ୍ତି ସମସ୍ତେ ପ୍ରାରମ୍ଭ କରି ଛନ୍ତି। ସକାଳେ ଯାଇକି ତ ଦୌଡ଼ି ଦେଉଛନ୍ତି ବ୍ୟାୟାମ କରିଦଉଛନ୍ତି କିନ୍ତୁ ରାତି ହେଇ ଦିନ ସରିସରି ନୂଆ ଅବସର ଘଟି ଘଟି ଆସୁଛି ଦିନର ତାଙ୍କେ ଧୀରେ ଧୀରେ ପୁଣି ରେ ତାଙ୍କର ସେଇ ପୁରୁଣା ଜୀବନଚର୍ଯ୍ୟାକୁ ଧୀରେ ଧୀରେ ଉ ଆଉଥରେ ଫେରି ଯାଉଛନ୍ତି। ନହେଲେ ଆପଣ ଆମର ଯେଉଁ ସନ୍ଧ୍ୟାବେଳେ ଯେତିକି ସବୁ ଦେଖୁଛେ ଆମେ ଦୋକାନ ବଜାର କିମ୍ବା ଏ ଯେଉଁ ଆମର ଯୋଉ ଫାଷ୍ଟଫୁଡ କହୁଛନ୍ତି ସେଇ ଦୋକାନ ଗୁଡାକରେ ଏତେ ଭିଡ ଜମି ନଥାନ୍ତା। ତ ତଥାପି ଯେମିତି କହିଲେ। ଧୀରେ ଧୀରେ ସମସ୍ତଙ୍କର ମନସ୍ତ୍ଵ ମାନେ ଚେଞ୍ଜ ହଉଛି ଆର ମାନେ ବଦଳିବାରେ ଲାଗିଲାଣି ତ ଭଲ କଥା ଏଇଟା ନିହାତି। ଖାଦ୍ୟପେୟ ପ୍ରତି ବି ସମସ୍ତେ ଟିକେ ସଚେତନ ହେଲେଣି। ସକାଳୁ ଉଠୁ ଉଠୁ ବି ମୁଁ ଦେଖିଛି ବହୁତ ଜାଗାରେ ଆମର ବ୍ରହ୍ମପୁର ସହର ହେଉ କିମ୍ବା ଭୁବନେଶ୍ୱଵର ସହର ହେଉ କିମ୍ବା କଟକ ସହରର ଯୋଉ ବଡ଼ ବଡ଼ ଷ୍ଟାଡିୟମ ଗୁଡା ଅଛି ତା ବାହାରରେ ସବୁ ଠେଲା ଗାଡିରେ ସବୁ ଆଜିିକାଲି ଆଉ ତ ଫାଷ୍ଟ୍ ଫୁଡି ବିକା ହୋଉନି ଜଙ୍କ୍ ଫୁଡ୍ ବିକା ହୋଉନି ଧୀରେ ଧୀରେ ସେମାନେ ସେ ବିଭିନ୍ନ ପ୍ରକାର ଆମର ଯୋଉ ସ୍ୱାସ୍ଥ୍ୟ ପ୍ରତି ଯୋଉଟା ମାନେ ବୋହୁତ ଭଲ ରୁହେ। ବିଭିନ୍ନ ପ୍ରକାର ମ କଣ ଆମର ଯୋଉ ଫଳ ରସ ହୋଉ କିମ୍ବା ମାଣ୍ଡିଆର ଖିରି ହୋଉ ଏଇଭଳି ଭାବେ ବିଭିନ୍ନ ପ୍ରକାର ଖା ଦ୍ୟ ସବୁ ସେମାନେ ବିକିବାର ଲାଗି ହେଲାଣି ଆଉ ମୁଁ ଦେଖୁଚି ଲୋକମାନେ ମଧ୍ୟ ଏଇଟାକୁ ଗ୍ରହଣ ମଧ୍ୟ କରୁଚନ୍ତି। ଯୋଉଟା କି ଭଲ କଥା। ଧୀରେ ଧୀରେ ଏଇଭଳି ଭାବେ ହିଁ ବୋଧେ ଆମ ସମାଜରେ ପରିବର୍ତ୍ତନଟା ଆସିବ। ପରିବର୍ତ୍ତନର ଯୋଉ ସୁଅ ଏବେ ଛୁଟିଚି ଧୀରେ ଧୀରେ ଖେଳ ପ୍ରତି ସମସ୍ତେ ଆକୃଷ୍ଟ ହୋଉଚନ୍ତି ବ୍ୟାୟାମ। ପ୍ରତି ଆକୃଷ୍ଟ ହୋଉଛନ୍ତି ନିହାତି ଭାବେ ଏଇଟା ରହିବା ଦରକାର ଆଉ ଯେମିତି କହିଲେ। ଜିମ୍ ବି କେବଳ ଗୋଟେ ଜିନିଷ ନୁହଁ ସମସ୍ତିଙ୍କି ଦୌଡ଼ ବ୍ୟାୟାମ୍ ଏ ଯୋଉ ଆମର ଯୋଉ ଇଣ୍ଡୋର ଷ୍ଟାଡିୟମଗୁଡା ରହୁଚି ସେଠି ବିଭିନ୍ନ ପ୍ର ପ୍ରକାର ଖେଳରେ ମଧ୍ୟ ଭାଗିଦାର ରହିବା ନିହାତି ଜରୁରୀ। ଆଉ ସରକାର ମଧ୍ୟ ଏଇ ପ୍ରତି ମୁଁ ଦେଖୁଚି ବୋହୁତ ମାନେ ସଚେତନ ଅଛନ୍ତି। ଆଉ ନାଗରିକ ମାନଙ୍କୁ ସଚେତନ କରୁଚନ୍ତି ଏଇ ଯୋଉ ଛୋଟ ଛୋଟ ଆମର ଯୋଉ ହୁଁ ଆଉ ଖୋଲା ଜିମ୍ ଯୋଉ ମ ଖୋଲିଚନ୍ତି। ବୋହୁତ ଜାଗାରେ ମାନେ ଗୋଟେ ଗୋଟେ ବଡ଼ ବଡ ସଦର ମହକରା ଆପଣ ଦେଖୁଥିବେ ଦଶଟି ବାରଟି ଜାଗାରେ ସେମାନେ ଗୋଟେ ଓପେନ ମୁକ୍ତ ଆକାଶର ଏଇ ଯୋଉ ଜିମ୍ କୋହୁଚନ୍ତି ସେଇଟା ଖୋଲି ଦୋଉଚନ୍ତି। ଯାହା ଦ୍ୱାରା ଲୋକମାନେ ଯାହାର ଇଚ୍ଛା ବି ନଥିବ ସିଏ ଯଦି ଟିକେ ଦେଖିବ ହଁ ଯାଇକି ଟିକେ କଣ କରିବି ବୋଲି ଯାଇକି ସିଏ ଟିକେ ସେଠି ବ୍ୟାମ ଟିକେ କରିକି ଆସୁଚନ୍ତି। ଯୋଉଟା କି ଏଇ ଗୋଟେ ଜିନିଷଟି ମତେ ସରକାରଙ୍କର ବୋହୁତ ବଢିଆ ଲାଗିଲା। ନାଇଁ ସରକାର ବି ମଧ୍ୟ ବୋହୁତ ପ୍ରତି ମାନେ ଚେଷ୍ଟିତ ଅଛନ୍ତି ଜିନିଷକୁ ଧୀରେ ଧୀରେ ଆଉ ପରିବର୍ତ୍ତନଶୀଳ କରିବା ପାଇଁ।
ନିଶ୍ଚୟ ନିଶ୍ଚୟ। ଆଜ୍ଞା କଥାରେ ରହିଛି ପରିବର୍ତ୍ତନ ହୋଉଚି ପ୍ରକୃତିର ଏକ ବିରାଟ ବଡ଼ ନିୟମ ପରିବର୍ତ୍ତନ ହିଁ ସମ୍ ମ୍ପୂର୍ଣ୍ଣ ରୂପରେ ମନୁଷ୍ୟକୁ ଗୋଟିଏ ସ୍ତରରୁ ଅନ୍ୟ ସ ସ୍ତର ଆଡ଼କୁ ଅଗ୍ରଗତି କରିବାରେ ସମର୍ଥ ହେଇଥାଏ ତ ଏହି ପରିବର୍ତ୍ତନ ଆସିବା ପାଇଁ ସମୟ ବୋହୁତ ଲାଗିଯାଏ। ତ ଏହି ସମୟ ସହିତ ତାଳ ଦେଇ ମନୁଷ୍ୟକୁ ମଧ୍ୟ ଧୈର୍ଯ୍ୟବାନ ହେବାକୁ ଜରୁରୀ ଅଟେ।
ହଁ।
ଧୈର୍ଯ୍ୟବାନ ମଣିଷ ହିଁ ଧୀରେ ଧୀରେ ପ୍ରକୃତିର ସେହି ସମୟ ହିସାବରେ ନିଜକୁ ପରିବର୍ତ୍ତନ ଆଡକୁ ଅଗ୍ରସର ଅଗ୍ରଣୀ ହେବାକୁ ଲାଗି ଯାଇଥାଏ। ତ ସେହି ପରିବର୍ତ୍ତନ ଆଣିବା ପାଇଁ ସବୁଠୁ ବଡ଼ ଜିନିଷ ଆଜିକା ସମୟରେ ରହିଛି କି ଆମେ ଘରୁ ବାହାରି ବାହାରିବାର ଅଛି ଘରୁ ବାହାରକୁ ବାହାରିବା ଦୌଡ଼ିବା ଖେଳିବା ସବୁ ପ୍ରକାର ଜିନିଷରେ ନିଜକୁ ମସଗୁଲ୍ କରିବା ପ୍ରକୃତିର ସେହି ଆ ଆଧୁନିକ କରଣଠୁ ଦୂରରେ ରହି ପ୍ରକୃତରେ ଯାହା ପ୍ରକୃତି ଓ ପରିବେଶ ଶିଖୋଉଛି ତାହା ଭିତରେ ନିଜ କୁ ମନୋନିବେଶ କରିବା ତାହା ହୋଉଚି ସବୁଠୁ ବଡ଼ ପର୍ଯ୍ୟାୟ। ଯାହାକି ଏକ ଯୋଗାନ୍। ଗତକାରୀ ଭବିଷ୍ୟତର ଅଗ୍ରଣୀ ଭାବରେ ସାଜି ଉଠିବ। ଆଉ ତାହା ପାଇଁ କୁହାଯାଏ ଆଜିର ଯୁବପିଢ଼ିମାନଙ୍କୁ କୁ ସେମାନେ ପରିବେଶ ପ୍ରତି ଧ୍ୟାନ ଦିଅନ୍ତି ପ୍ରକୃତି ପ୍ରତି ଧ୍ୟାନ ଦିଅନ୍ତୁ। ପରିବେଶରେ ବୃକ୍ଷରୋପଣ ପ୍ରତି ଅନେକ ଅନେକ ଲୋକ ସୁଅ ଛୁଟି ଆସୁଛି ଯୋଉମାନେ ବୃକ୍ଷରୋପଣକୁ ଅଗ୍ରଣୀ ଭାବରେ ଦେଖୁଚନ୍ତି ବ ବର୍ତ୍ତମାନ ସମୟରେ ପ୍ରକୃତିକୁ କେମିତି ଭାବରେ ସମସ୍ତ ପ୍ରକାର ବିଷାକ୍ତକାର ପରିବେଶ ବିଷାକ୍ତକାର ଜିନିଷରୁ ବଞ୍ଚାଇ ରଖିବା ଆଉ ତାକୁ କେମିତି ଭାବରେ ସଂଗ୍ର କ୍ଷଣ କରିବା ତାହା ଉପରେ ମଧ୍ୟ ବହୁତ ପ୍ରକାର ସଭା ବହୁତ ପ୍ରକାର ଆଲୋଚନା ସମାଲୋଚନା ପରିବେଷ୍ଟିତ ହଉଛି।
ନିହାତି ନିହାତି ଠିକ୍ କହିଛନ୍ତି ଏକଦମ୍ ଭାବେ। ତେଣୁ ଧୀରେ ଧୀରେ ଯେଉଁ ପରିବର୍ତ୍ତନର କହିଲେ ଯେଉଁ ପରିବର୍ତ୍ତନର ସୁର ତିନ୍ ନିଶ୍ଚିତ ଭାବେ ଆମର ମାନେ ଧୈର୍ଯ୍ୟ ଶକ୍ତିରୁ ଆସିବ। ଆଉ ଆମେ ଯେତେବେଳେ ପୁରୁଣା ପିଢ଼ିରୁ ନୂତନ ପିଢ଼ିକୁ ମଧ୍ୟ ଆସିଛୁ ଗତି କରିଚୁ। ପରିବର୍ତ୍ତନ ହବା ପାଇଁ ଶହେ ଦୁଇଶହ ବର୍ଷ ମଧ୍ୟ ଲାଗି ଯାଇଛି କିଛିଟାକୁ ଦୁଇ, ପାଞ୍ଚ ବର୍ଷରେ ବି ମଧ୍ୟ ହେଇଯାଇଛି ତ ଏଇ ପରିବର୍ତ୍ତନ ଟାକୁ ମଧ୍ୟ ମତେ ଲାଗୁଚି ଏଇ- ଗତ ପାଞ୍ଚରୁ ଦଶ ବର୍ଷ ମଧ୍ୟରେ ହିଁ ଏଇ ସବୁ ଜିନିଷ ଆରମ୍ଭ ହୋଇଛି ଯେମିତି ଆମେ ମୋବାଇଲ ଯୋଉ ଦେଖିଲେ ଆମେ ସିଏ ଗୋଟେ ଯୁଗାନ୍ତକାରୀ ଗୋଟେ ଆବିଷ୍କାର ହୋଇ ଥିଲା। ସିଏ ବି କୋଡିଏ ବର୍ଷ ତ ନେଇଗଲା ସିଏ ବୋଧେ ମତେ ଲାଗୁଛି ଉଣେଇଶହ ନବେ କିମ୍ବା ଦୁଇ ହଜାର ଦଶକ ରୁ ଧରିକି ଏବେ ଯାଏଁ। ତ ସିଏ ଗୋଟେ କୋଡିଏ ବର୍ଷ ନେଇଗଲା ଯେ ସମସ୍ତଙ୍କ ହାତରେ ଗୋଟେ ଗୋଟେ ମୋବାଇଲ ହେଇଯିବ। ତ ଏଇଭଳିଆ ଭାବେ ଯୋଉ ସ୍ୱାସ୍ଥ୍ୟ ପ୍ରତି ସମ ମତେ ଟିକେ ସଚ ସଚେତନ ହଉଚନ୍ତି। ଆଉ ଏଥିପ୍ରତି ମଧ୍ୟ ନିଜେ ମନୋନିବେଶ ମଧ୍ୟ କରୁଛନ୍ତି ନିହାତି ଭାବେ। ଧୀରେ ଧୀରେ ପରିବର୍ତ୍ତନଟା ଆସିବ ତା ସହିତ ଖାଦ୍ୟପେୟ ପ୍ରତି ମଧ୍ୟ ସମସ୍ତେ ଅଁ ହ ସତ ଚେଷ୍ଟିତ ରହିବା ଦରକାର ଯେ କେମିତି ଭଲ ଖାଇବା ଟିକେ ଖାଇବା। ଆଉ ଭଲ ଏ ଯେଉଁ ଯୋଗ ପ୍ରତି ବି ଆମର ଭାରତର ଅବଦାନ ମଧ୍ୟ ବହୁତ ଭଲ ରହିଛି। ସାରା ସମଗ୍ର ବିଶ୍ୱ ପାଇଁ। ହଁ ତେଣୁ ଯୋଗ ଦିବସ ମଧ୍ୟ ହଁ ହଁ
କିଲ୍ଲି ଏଇ ରବିବାର ଆସନ୍ତା ରବିବାର ବଳକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମାନିବା ହେବାକୁ ଯାଉଛି ପୁଣି ଥରେ ସମ୍ପୂର୍ଣ୍ଣ ଭା ତ ସମ୍ପୂର୍ଣ୍ଣ ବିଶ୍ୱବାସୀ ଯୋଗକୁ ସମ୍ପୂର୍ଣ୍ଣ ରୂପେ ଆପଣେଇ ସାରିଛନ୍ତି। ଯୋଗ ଆଜ୍ଞା ଆଜ୍ଞା ଯୋଗ ତପସ୍ୟା ଜୋନ ଯୋଗ ତପସ୍ୟା ପ୍ରକୃତରେ କଣ ମଣିଷକୁ ଦେଇଛି ମାନବ ଶରୀରକୁ ଦେଇଚି। ତାହା ସମ୍ପୂର୍ଣ୍ଣ ରୂପରେ ମାନବ ଜାତି ଆପଣେଇବାରେ ଅଗ୍ରସର ଅଛନ୍ତି।
ଖୁଛି ମାନେ ବହୁତ ସାରା ଆଁ-ବ୍ ଓହୋ ଅଁ ମାନେ ଯେଉଁ ଫରେନ୍ରେ ରହୁଛନ୍ତି ଯୋଉଁ ସେମାନେ ବି ଆସିକି ମାନେ ଭାରତରେ ବହୁତ ସାରା ପ୍ରଶିକ୍ଷଣ କେନ୍ଦ୍ର ଅଛି ସେଠି ତାଲିମ୍ ତାଲିମ୍ ନଉଚନ୍ତି। ମାସ ମାସ ବର୍ଷ ବର୍ଷ ଧରିକି ରହୁଛନ୍ତି କିଛି ତ ସେମାନଙ୍କୁ ଗୋଟେ ଏଇଠୁ ମିଳୁଥିବ। କିଛି ତ ତାଙ୍କେ ଉପକାରୀ ପାଉଥିବେ ଏଇ ଜିନିଷରୁ ସେଥିପାଇଁ ତାଙ୍କେ ବର୍ଷ ବର୍ଷ ମାସ ମାସ ଧରିକି ଆସିକି ନିଜର ଅର୍ଜିତ ପୁଞ୍ଜିକୁ ଖର୍ଚ୍ଚ କରି। ଏଠାରେ ମନୋନିବେଶ କରିକି ସେଇ ସବୁ ଯୋଗ ତପସ୍ୟା ଏଇ ପ୍ରତି ସେମାନେ ନିଜକୁ ନିଜ ମନ ଦଉଛନ୍ତି।
ନିଶ୍ଚୟ ନିଶ୍ଚୟ ଯୋଗ ଆଜ୍ଞା ନାରେ ରହିଛି ଯୋଗ।
ଆଜ୍ଞା।
ତା ଅର୍ଥ ରହିଛି। ମନୁଷ୍ୟର ଆତ୍ମାକୁ ପରମାତ୍ମା ସାଙ୍ଗରେ ବାନ୍ଧି ଦେବାଟା ଯୋଗ ଯୋଗ କରିବାଟା ଏହି ଯୋଗ ହିସା ରହିଛି ଏଇ ଯୋଗ ନାଁରେ ହିଁ ରହିଛି କି ସମ୍ପୂର୍ଣ୍ଣ ରୂପରେ ଯେତେବେଳେ ମନୁଷ୍ୟ ନିଜକୁ ସମର୍ପଣ କରିଦିଏ ସେ ପରମାତ୍ମା ସମ୍ମୁଖରେ ସେତେବେଳେ ତାର ସମ ସମସ୍ତ ପ୍ରକାର ଦୁଃଖ କଷ୍ଟ ପୀଡ଼ା ସବୁ କିଛି ନିବା ବାରଣ ହେଇଯାଏ ଆଉ ତାକୁ ମିଳେ ଆ ପରମାନମାନନ୍ଦର ପ୍ରାପ୍ତି ହେଇଯାଏ। ତ ସେଇୟା ହିଁ ହଉଛି ପ୍ରକୃତରେ ଯୋଗ। ଯାହା ଯୋଉଠି ଆମେ ସବୁ କିିଛି ଭୁଲିଯାଉ ବ୍ୟସ୍ତବହୁଳ ଜୀବନ ସମସ୍ତ ପ୍ରକାର ଦୁଃଖ କଷ୍ଟ ଆଉ ସମ୍ପୂର୍ଣ୍ଣ ରୂପେ ନିଜକୁ ସମର୍ପିତ କରିଦେଉ ଆମେ ସେହି ଶ୍ରୀ ଜୀଉଙ୍କ ପାଖରେ ଶ୍ରୀ ବଡ଼ ଠାକୁରଙ୍କ ପାଖରେ। ଆଉ ସବୁ କିିଛି ଯେମିତି ସବୁ କିିଛି ଭଲ ଲାଗେ। ମନ ଭିତରେ ଯେମିତି ଏକ ଅସୁମାରୀ ଖୁସିର ସୁଅ ଛୁଟି ଆସେ ଯେମିତି ଲାଗେ ସବୁ କିଛି ଭଲ ଚାଲିଛି। ସବୁ କିଛି ଖୁସି ଚାଲିଛି ଆଉ ସବୁ କିଛି ଆନନ୍ଦମୟ ହୋଇ ଉଠିଛି।
ନିହାତି ନିହାତି ଠିକ୍ କହିଛନ୍ତି ଏକଦମ୍ ଠିକ କହିଛନ୍ତି ଏବଂ ବହୁତ ଭଲ ଭାବେ ଆପଣ ମଧ୍ୟ ବିସ୍ତୃତ କରୁଛନ୍ତି ବିସ୍ତାର ଭାବେ ଏଇ କଥା ଟାକୁ ରଖୁଛନ୍ତି ଯେ କେମିତି ଯୋଗ ଏବଂ ଖାଦ୍ୟପେୟ ଏବଂ ଆମ ବ୍ୟାୟାମ ସବୁ ସବୁ ଜିନିଷ ଯେମିତି ମାନେ ସବୁଠି ଆମର ମଣିଷ ଜୀବନର ଏକ ସାମଗ୍ରିକ ବିକାଶ ଯୋଉ କହୁଛନ୍ତି। ତାହାର ସେଇ ସେଥିପ୍ରତି ଆମକୁ ଧୀରେ ଧୀରେ ଅଗ୍ରସର କରଉଛି। ନିହାତି ଭାବେ ଆଉ ଆମକୁ ଆଗକୁ ଆମର ଆଗାମୀ ପିଢ଼ିକୁ ମଧ୍ୟ ଏଥିପ୍ରତି ଆମେ ସଚେତିତ କରିବା ଦରକାର ଅଛି। ତୃଣମୂଳ ସ୍ତରରୁ ଆରମ୍ଭ କରି। ଆଁ ବିଶ୍ୱସ୍ତରରେ ଏଇ ଜିନିଷକୁ ପହଞ୍ଚାଇବାର ଅଛି ଯୋଉଟାକି ଆମେ କରିସାରିଛୁ କିନ୍ତୁ ତଥାପି ଜିନିଷକୁ ଧୀରେ ଧୀରେ ଧୀରେ ଧୀରେ ଆମକୁ ଚେଷ୍ଟିତ ରହିକି ସବୁଦିନ କାର୍ଯ୍ୟ କଳ ମାନେ କାର୍ଯ୍ୟ ପ୍ରଣାଳୀରେ ଦୈନନ୍ଦିନ କାର୍ଯ୍ୟ କାର୍ଯ୍ୟରେ ଏଇଟାକୁ ପରିଣତ କରିବାକୁ ପଡ଼ିବ। ପଞ୍ଚାୟତ ସ୍ତରରୁ ଆରମ୍ଭ କରିକି ବ୍ଲକ ସ୍ତରରୁ ଆରମ୍ଭ କରିକି ଜିଲ୍ଲା ସ୍ତରର ହଉ ସବୁ ଜାଗାରେ ଆମକୁ ଏଇ ଯୋଉ ଆପଣ କହିଲେ ଯୋଗ ଦିବସ ଯୋଉ ଆସୁଛି ତାକୁ କେମିତି ବହୁଳ ପରିମାଣରେ ଆମେ କରିବା କେବଳ ଏଇ ଯୋଗ ଦିବସରେ ଖାଲି କରିଦେଲେ ବି ତ ହବନି ତାକୁ ମଝିରେ ମଝିରେ ମଝିରେ ମଝିରେ କିଛି ଯେମିତି କହିଲେ ଯେ ବହୁତ ସାରା ପ୍ରେକ୍ଷାଳୟକୁ ଯାଇକି ବୈଠକ ମାନଙ୍କ ବିଭିନ୍ନ ପ୍ରକାର ବୈଠକ କରିକି ଏଇ ଜିନିଷ କୁ ଆମକୁ ମାନେ ବହୁତ ବହୁତ ସାରା ଆମର ବୁଦ୍ଧିଜୀବୀଙ୍କ ସହିତ ଆଲୋଚନା କରିବାର ଅଛି।
ଗର୍ବ ଆଉ ଗୌରବର ବିଷୟ ଏହା ରହିଛି ଯେ ଆଜିକା ସଭାୟରେ ଅନ୍ତର ରା କ୍ଷେତ୍ରରେ ମଧ୍ୟ ୟଗର ଗୋଟେ ପ୍ରତିଯୋଗିତା ମଧ୍ୟ କରାଯାଏ। ଯାଇରେ ଆପଣଙ୍କ ଶରୀରର ଦକ୍ଷତାକୁ ସମ୍ପୂର୍ଣ୍ଣ ଅନ୍ତରାଷ୍ଟ୍ର ଦିବସରେ ଅନ୍ତରାଷ ରାଷ୍ଟ୍ର ସ୍ତରରେ ପ୍ରଦର୍ଶନ କରିବାକୁ ସୁଯୋଗ ମିଳିଯାଏ ଯୋଉଠି କି ଭାରତର ଓଡ଼ିଆ ମାଟି ମାଟିର ଓଡ଼ିଶାର ବହୁତ ଯୁବପିଢ଼ି ଯାଆନ୍ତି ଆଉ ସେଠାରେ ଓଡ଼ିଆ ମା ପ୍ରଟିମାର ପଞ୍ଚମକୁ ସେଇଠି ବିସ୍ତୃତ ଭାବରେ ପ୍ରଦର୍ଶନ କରି ଆସନ୍ତି! ବହୁତ୍ ବହୁତ୍ ସୁନ୍ଦର କଥା ଆପଣଙ୍କ ସାଙ୍ଗରେ କଥା ମୁଁ ଜାଣିବାକୁ ପାଇଲି ଆଉ ମୋତେ ସତରେ ବହୁତ! ଖୁସି ଲାଗିଲା! ବହୁତ ବିଷୟରେ ଆପଣଙ୍କର ଜ୍ଞାନ ରହିଛି! ଆଉ ମୋତେ! ବହୁତ୍ ବହୁତ୍ ମନ ଭିତରୁ ଖୁସି ଲାଗିଲା!
ଆମର କଣ ଜ୍ଞାନ ଅଛି? ନିହାନ୍ତି ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି! ଏଇ ଯୋଉ ଯୋଗ ପ୍ରତିଯୋଗିତା ମଧ୍ୟ ମୁଁ ଜାଣିନଥିଲି! ପ୍ରଥମ ଥର ପାଇଁ ଆପଣଙ୍କ ସହିତ କଥା ହେଇକି ଜାଣିବାକୁ ପାଇଲି!
ଦିନ ମଙ୍ଗଳମୟ ହଉ ଖୁବ୍ ଭଲରେ ରୁହନ୍ତୁ! ଅଭିବୃଦ୍ଧି କରନ୍ତୁ ଆପଣ ଜୀବନରେ!
ମୁଁ ମଧ୍ୟ ଏହା ଇଏ କରିବି ଆଶା କରିବି ଯେ ଆପଣ ମଧ୍ୟ ଆପଣଙ୍କ! ଆମ ପରିପାର୍ଶ୍ୱଵରେ ଯଉ ଥିବା ଯୁବପିଢ଼ି ଏବଂ ଆଗାମୀ ପିଢ଼ିକୁ ମଧ୍ୟ! ଚେତିତ କରନ୍ତୁ ଯଥା ସମ୍ଭବ ହୋଇଇପାରିବ ଏବଂ ଯୋଗ ଦିବସରେ ମଧ୍ୟ ନିଜେ ମଧ୍ୟ! ପ୍ରତିଯୋଗିତାରେ ଭାଗ ନିଅନ୍ତୁ ଆଉ ବ୍ୟାୟାମ ଫ୍ୟାୟାମ କରୁଥାନ୍ତୁ! ଖାଦ୍ୟପେୟ ପ୍ରତି ଦୃଷ୍ଟି ଦେଉଥାନ୍ତୁ! ଭଲରେ ରହୁଥାନ୍ତୁ!
ନିଶ୍ଚୟ!
ହଉ ତାହେଲେ ଆମେ ବିରତି ନେବା ଏବେ! ଠିକ୍ ଅଛି ଧନ୍ୟବାଦ ଶୁଭରାତ୍ରି!